ହେଲୋ।
ହଁ, କୁହ।
କଣ କରୁଛ?
ଏଇଠି ବସିଥିଲି ତ ଆଉ ତମେ କଣ କରୁଛ?
ଆଉ ତମେ କାହିଁ ଆଜି ଆସିଲନି।
ହଁ ଯାଇଥାନ୍ତେ ପା ଇଆଡେ ବର୍ଷା ଜୋର ଆଇିଲା ଆଉ ସେଥିଲାଗି ଆଉ।
ହୁଁ, ହୁଁ ଆଉ କଣ ଘରେ ସବୁ ଭଲ?
ହଁ ଆମର ଏପଟେ ସବୁ ଭଲ ଲୋକ ଆଉ ତମର ସେପଟେ?
ଭଲ ଏଇନା ରୋଷେଇ କ ସରିଲା ଏବେ ଖାଇବୁ ଲେଟରେ ହେଲା ଆଜି।
ଏତେ ଡେରି ଆଜି କଣ ପାଇଁ ଏତେ ଡେରି ହେଲା କଣ କାମ କରୁଥିଲ କି?
ନାଇଁ ନାଇଁ ଆଜି ରବିବାର ତ। ଯଉଠି ପରିବା ହାଟ ବସୁଛି ପୁରା ଯଉ ସେଇଠିକେ ଯାଇଥିଲି ବା ଟିକେ। ପରିବା ଅଲଗା ଘର ସ ଜିନିଷ ଟିକେ କିଣିବା ପାଇଁ ଯାଇଥିଲି ବାହାରି ସେଥିଲାଗି ଟିକେ ଲେଟ୍ ହେଇଗଲା, ଦୁଇ ତିନି ଘଣ୍ଟା ସେଇଠି ଡେରି ହେଇଗଲା।
ହଁ ହୋ ହଁ ସେପଟେ କଣ ତମର ଆଉ ସପ୍ତାହକୁ ସପ୍ତାହକୁ ପରିବା ରିଜେକ୍ଟ୍ ହୁଏ ନା କଣ?
ହଁ ନା ସବୁ ଦୈନିକ ପରିବା ବିକ୍ରି ହଉଛି ଅଳ୍ପ ଅଳ୍ପ ବିକ୍ରି ହଉଛି। କିନ୍ତୁ ଏଇ ଯୋଉ ରବିବାର ହାଟୁ ଟା ବହୁତ ବଡ ହାଟ ହୁଏ, ସେଇ ସେଥିପାଇଁ ଏ ଜାଗାର ନାଁ ହଉଛି ହାଟ ପଦାପଡା, ମାନେ ହାଟ ଲା ଗି ଜାଗାର ନାଁ ବି ହେଇଯାଇଛି ହାଟପଦା। ବହୁତ ଆଡୁ ଲୋକ ଆସନ୍ତି ପୁରା ମାନେ ହଉଛି ଆଖ ପାାଖ ଯେତେ ଗାଁ ଅଛି, ଯେତକ୍ ପଡା ଅଛି। ସମସ୍ତେ ଆସନ୍ତି ଏଇଠିକୁ ପରିବା କିଣିବା ପାଇଁ ସେ ହାଟ ଟା ପ୍ରାୟ ଦୁଇ କିଲୋ ମିଟର ଲମ୍ବାର ବସେ।
ହଁ ହଁ।
ମାନେ ଏଠି ଖାଲି ପରିବା ବୋଲି ନୁହେଁ। ପନିପରିବା ତ ସବୁ ବିଭିନ୍ନ ପ୍ରକାର ମାନେ ଯେତେ ଅଛି ସଂସାରରେ ସବୁ ପନିପରିବା ବିକ୍ରି ହୁଏ। ଆଳୁ, ବାଲଗଣ, ଝୁଡ଼ଙ୍ଗ, ପୋଟଳ, ଙ୍କ କାଙ୍କଡ, କଲରା ସଜନାଛୁଇଁ ମାନେ ପନିପରିବା ଭି ଏରା ସବୁ ବିକ୍ରି ହୁଏ। ଲାଉ, କଖାରୁ ସବୁ, ଆଉ ଶାଗ ବି ସେମିତି ଦଶ ପନ୍ଦର ପ୍ରକାରର ଖାଲି ଶାଗ ବିକ୍ରି ହୁଏ।
ହୁଁ।
ହୁଁ ତମେ କେବେ ହାଟକୁ ଯାଇଛ ଦେଖିଛ ହାଟ?
ହଁ ଯାଇଛି ତ ଛୋଟବେଳେ ଯାଇଥିଲି, ଏବେ ତ ଆଉ ଯାଇନି, ଏବେ ବାପା ଆଣି ଯାଇକି ସବୁ କିଛି ଆଣନ୍ତିି ବାରି। ଆଉ କଣ ତଳି ବି ଆଣନ୍ତି, ମଞ୍ଜି ବି ଏଠି ମଞ୍ଜି ବି ଆମର ଏପଟେ କିନ୍ତୁ ହାଟରେ ମୁଁ ଶୁଣିଚି ଆଉ ସବୁ କିଛି ବିକା ହବ, ମାନେ ଏମିତି କି ସିଲେଇ ମେସିନ ବି ପଡେ ସେଠି।
ହଁ
ସିଲେଇ ମେସିନ୍, ପନିପରିବା
ହୁଁ ହୁଁ ଏଠି ପନିପରିବା ପଡେ, ପନିପରିବା ସାଙ୍ଗରେ ଯୋଉ ହୁଁ ପଥରରେ ଶିଳ ଶୂଳ ଶିଳପୁଆ ନୁହେଁ କି ସେଗୁଡାକ ବିକ୍ରି ହୁଏ। ଆଉ ଗୋଟେ ଛେଚିବା ପାଇଁ ହେମଦସ୍ତା ସେମିତିଆର ପଥରର ସେଗୁଡାକ ବିକ୍ରି ହୁଏ। ଆଉ ଖଟ ସବୁ ଡବଲ ଯୋଉ କଣ ଡବଲ ବେଡ୍ କୁହନ୍ତିନି, ସେଇ ବେଡ୍ ସେଇଗୁଡାକ। ଖଟ ବି ବିକ୍ରି ହୁଏ, ଷ୍ଟୁଲୁ, ଟେବୁଲୁ କାଠ ଜିନିଷ ଯେତେକ। ସବୁ ବିକ୍ରି ହୁଏ। ଆଉ ମାନେ ବେଶୀ ଆଣନ୍ତି ଜଙ୍ଗଲ ଜିନିଷ ଏଠିକି ବେଶୀ ଆଣନ୍ତି। ମାନେ ଏବେ ଖରା ହଉଛି ନା ଖରାରେ କେନ୍ଦୁ ଆଣୁଛନ୍ତି। ଆଉ ଖଜୁରୀ କୋଳି ଜାମୁ କୋଳି ଏଗୁଡାକ ସବୁ ଆସିଲାଣି। ଆଉ ଶୁ ଶୁଖୁଆ ତ ହଉଛି ଯୋଉ ମାଛକୁ ଶୁଖେଇକି ଯୋଉ ଶୁଖୁଆ କରନ୍ତିନି କି, ସେ ଶୁଖ୍ ଶୁଖୁଆ ହଉଛି ମାନେ ଜଣେ ଜଣେ ପଚାଶ ଶହେ ପ୍ରକାରର ଧରିକି ବସିଥିବେ ବିକ୍ରି ପାଇଁ। ତାଙ୍କର ବି ଭଲ ବିକ୍ରି ହୁଏ। ଦେଶୀ କୁକୁଡା ଅଣ୍ଡା ଆଉ ଆମ୍ବ ତ ଏଇନା ବିକ୍ରି ହଉଛି ଆମ୍ବ ଟାଇମ ଯେ ସବୁ ଲୋକ ବହୁତ ଆମ୍ବ ଆଣୁଛନ୍ତି ମାନେ କେତେ ପ୍ରକାରର ଆମ୍ବ ଆଣୁ ତେମେ ଯେମିତିଆ ଆମ୍ବ ଖୋଯିବ ସେମିତିଆ।
ହଁ ତାମାନେ ସେଠି ଖାଲି ପନିପରିବା ନୁହେଁ ମାନେ ସବୁ
ସବୁ ସବୁ ଦାନ୍ତକାଠି ସହ ଏଠି ସବୁ ଆସୁଛି ବିକ୍ରି ପାଇଁ। ଶାଗ ସଜନା ଶାଗ ସହ ବିକ୍ରି କରୁଚନ୍ତି।
ଦାନ୍ତ କାଠି ବି ସବୁ ପଡେ ବି?
ହଁ ସବୁ ମାନେ ଖଇ ଖଇ ଆଉ ମୁଢି ତ ଭାଟିରୁ ଲୋକମାନେ କିଣିକି ନିଅନ୍ତି। କିନ୍ତୁ ଏଠି ହାତରେ ଯୋଉମାନେ ଘରେ ଭାଜୁଛନ୍ତି। ଯୋଉ ମୁଢି ଭାଜୁଛନ୍ତି ସେଇ ମୁଢି କି ଧରିକି ଆସୁଛନ୍ତି ବିକ୍ରି ପାଇଁ।
ଯାଇ ହଉ ଏତେ ସାରା ସବୁ ବିକିବ ନା ଆଉଚି। ତାହେଲେ କିଛି ଅଭାବ ନଥିବ ତୋମେ ତୋମ ଘର ଟା କେତେ କିଲୋମିଟର?
ସେ ଆମ ଘର ସାମ୍ନାରେ ବସୁଛି ପୁରା ଯେ ଦି କିଲୋମିଟର ପୁରା ଲମ୍ବା ସେ ହାଟ ଟା।
ଆ ତୋମେ ତ ଚାଲି ଚାଲି ପଳଉଥିବ?
ଚାଲି ଚାଲି ପା କହୁଛି ସାଙ୍ଗେ ସାଙ୍ଗେ ମାନେ ଆମ ଘରଠୁ ରାସ୍ତା ପାସ୍ କଲେ ହାଟ ଆରମ୍ଭ। ଆରମ୍ଭ ବୋଲି ଯା ସେଠୁ ଲମ୍ବିଛି ଯେ ଲମ୍ବିଛି ଏକାଥରେ ଦିଟା ତିନିଟା ପଡା ପୁରା। ଫୁଲ୍ ହେଇକିନା ସେ ଯାଉଛି ବହୁତ ବାଟ ପୁରା। ପୁଣି ଆଜି ଦେଖିଲି ଗୋଟେ ଆସିଥିଲା କଣ କହିଲ? ଯୋଉ ଦଶ ଟଙ୍କିଆ ସାମା- ଜିନିଷ ଗୋଟେ ବିକ୍ରି ହଉଥିଲା ପ୍ଲାଷ୍ଟିକ୍ ର। ଡାଲା ଯୋଉ ଡାଲା, ଅଳିଆ କଢା ଅଁ, ଘର ଜିନିଷ ଯେତେକ ସବୁ ଦରକାରେ। ମୁଁ ବି ସେଇଠୁ ଯାଇଥିଲି ଗୋଟେ ଚଲାଟେ କିଣିଲି ଆମର ନଥିଲା ଦଶ ଟଙ୍କିଆ ର। ବହୁତ ସାମାନ୍ ଆସିଛି। ମାନେ ଯୋଉ ଜିନିଷ ଖୋଜିବ ତୋମେ ପାଇବ। ଡାଲିର ଯେତେକ ଜିନିଷ। ଆ, ଦେଶୀ ହରଡ, ଦେଶୀ ମୁଗ, କୋଳଥ, ବିରି। ଚଣା। ଆଉ ଗୋଟେ କାନ୍ଦୁଳି ଡାଲି ଆଗରୁ ଆମେ ଛୁଆ ବେଳେ ଖାଉ। ଏବେ ତ ଆଉ ମିଳୁନଥିଲା। କିନ୍ତୁ ଏଠି ମୋ ହାଟରେ ଦେଖ ଖୁଛି ଏଠି ବିକ୍ରି ହଉଛି ଚାନ୍ଦୁଳଡାଲି। ଏମିତି ବହୁତ ପ୍ରକାରର ଶସ୍ୟ ଜାତୀୟ ଜିନିଷ କିିକ୍ରି ହଉଛି। ଆଉ ମକା ମିଠା ମକା ଗୋଟେ ସେଟା ବି ବିକ୍ରି ହଉଛି। ସବୁ ଜିନିଷ ମାଛ ଆଉ ମାଂସ, ଛେଳି ମାଂସ, କୁକ କୁଡ଼ା ମାଂସ ଅଲଗା ଅଲଗା ସବୁ ଜିନିଷ ବିକ୍ରି ହଉଛି।
ଆଚ୍ଛା ଏଇ ସବୁ ଏତେ ସାରା ଜିନିଷ ତାହେଲେ ସେଟି ହଉଛି। ଆଉ ଆମର କିନ୍ତୁ ଏପଟେ ମାନେ ଗାଡିର ସାହାଯ୍ୟ ନେବାକୁ ପଡୁଛି, ଗାଡି ନହେଲେ ଆମେ ଚାଲି ଚାଲି ଜମା ଯାଇପାରିବୁନି। ଏଇଠି ବହୁତ ବାଟ ହେଇଯାଉଛି।
ତୋମର ବାଟ ଅଧିକା ହେଲେ କଣ ହେଲା କିଛି ନାହିଁ ଯଦି ସବୁ ଜିନିଷ ଟା ମିଳୁଥିବ ମାନେ କିଣ ନ କି-କିଣ କିନ୍ତୁ ଯଦି ସବୁ ଜିନିଷଟା ଗୋଟିଏ ଜାଗାର ଗୋଟିଏ ଜାଗାରେ ଆମେ ଦେ ଖିଲେ ପାଇଲେ ଗୋଟେ ଖୁସି ଲାଗିବନି ନା।
ଆଉ।
ଏଠି ମାନେ ଶାଳୁଆ ପତ୍ରରେ ଯୋଉ ଖଲି ଚଉପତି କରନ୍ତିନି ନା? ସେ ଖଲି ଚୌପତି ବି ଏଠି ବିକ୍ରି ହଉ ସବୁ ମାନେ ଜଙ୍ଗଲ ଜାତୀୟ ଜିନିଷ ଯେତେକ ସବୁ ମାନେ ଦେଶୀ ଜିନିଷ। ସେଉଡାକ ବି ଆଣୁଚନ୍ତି। ଆଉ ଯୋଉ କାଙ୍କଡ ଗୋଟେ ମିଳେନି ନା ଦେଶୀ କାଙ୍କଡ ଛୋଟ ଛୋଟ ସେଟା ଖାଲି ବର୍ଷା ଦିନରେ ଆସେ। ସେ କାଙ୍କଡ ବି ଏଠିକି ଆସେ କେଜି ଫାଷ୍ଟ କାଙ୍କ୍ ଫାଷ୍ଟ ଯେତେବେଳେ ଆସିବ କେଜି ହିସାବ ଅ, ମାନେ ଅଢ଼େଇଶ ଗ୍ରାମ ଅଧ କିଲୋଗ୍ରା ଯିଏ ଯେତିକି କିଣିଲେ। ସେ ହଉଛି ମାନେ କେଜି ଆସିବ ଦୁଇଶହ ଅଶୀ ଟଙ୍କା ସେ କାଙ୍କଡା ଟା ଏତେ ବଢିଆ ଟେଷ୍ଟ ତାର। ଆଉ ତାପରେ ଦେଶୀ ଜିନିଷ ନା ଲୋକମାନେ ଖୋଜିକି ନେବେ, ଯେତେ ଲୋକମାନେ ରେଟ୍ ବଢାନ୍ତୁ ନା କାହିଁକି? ସେମାନେ ନେ, ଆଜି ତ ମୁଁ ଯାଇଥିଲି ଆଜି ଯାଇଥିଲି ମୁଁ ଖଜୁରୀ କୋଳି ଆଣିଲି। ଜାହ୍ମୁ କୋଳି ଆଣିଲି।
ଆଉ ସବୁ କଣ କଣ ଆଇଁଲ?
ମୁଁ ଆଣିଲି-ଇ ଆଳୁ, ପିଆଜ ତ ହେରା ଛାଡ ହେରା ସବୁବେଳେ ଆସୁଛି। ଆଣିଲି ଲାଉ ଆଣିଲି ଝୁଡଙ୍ଗ, ପୋଟଳ, କଲରା ଆଉ ଭେଣ୍ଡି, ଉଁ ଆଉ ବୋଇତାଳୁ ଆଉ ଏମିତି ଆଣିକି ଆସିଲି ସବୁ। ଆଉ ପନିପରିବା ଯାହା ଯାହା ଦରକାର ଘରେ ସବୁ ଆଣିଲି। ଆଉ ମୋ ଝିଅ ଖେଳିବା ପାଇଁ କହିଲା ଯେ ଖେଳନା ବହୁତ ପ୍ରକାରର ବିକ୍ରି ହଉଥିଲା। ସେ ଗୋଟେ ଗାଡିଟେ ହେଠୁ ଆଇଁଲା, ଆଉ ଗୋଟେ କଣ୍ଢେଇଟେ ଆଣିଲା। କଣ୍ଢେଇ ଖେଳନା ହେରିକା ବି ଏଠି ବିକ୍ରି ହଉଛି ହାଟ ଦିନ। ଆଉ ଯୋଉ ଗୋଟେ କ୍ୟାଲେଣ୍ଡର ବାଲା ବୁଲନ୍ତିନି ନା, ସେମାନେ ବି ଆସୁଛନ୍ତି। ଆଉ ଯୋଉ ମା ମାଛି ମାରିବା ପାଇଁ ପୁରା ଔଷଧ ବିକ୍ରି ହୁଏନି ନା! ସେଉଡାକ ବି ସେମାନେ ଧରିକି ବୁଲୁଛନ୍ତି ଏଠି ମାନେ ଏ ହାଟରେ ଯିଏ ଯେକୌଣସି ଜିନିଷ ଗୋଟେ ଆସୁ ଧରିକି ଯୋଉ ଗୋଟେ ବ୍ୟବସାୟ କରିବା ପାଇଁ କାହାର କ୍ଷତି ହବନି। ସମସ୍ତେ ଉପକୃତ ହେଇକି ଯିବେ। ଏତେ ବଢିଆ ଭାଗରେ ଏଠି ହାଟ ଚାଲୁଛି, ଏତେ ଲୋକ ଆସୁଛନ୍ତି ପୁରା। ମାନେ ଯିଏ ଦେଖିବ ଫାଷ୍ଟ କହିବ ଏଟା ଗୋଟେ ବ-ବଡ ଯାତ୍ରା ଫାତ୍ରା ଗୋଟେ ଆଉ ହଉଛି କି? ମାନେ ହାଟଟା ଏମିତି ହଉଛି। ଯିବା।
ହଁ, ହଁ ଯାଇ ହଉ। ଏପଟେ ବଢିଆ ହଉଛି। ନାଇଁ ଆମର ଏପଟେ ହୁଏ। ଆଉ ସବୁ ବି କିଛି ପଡେ, କିନ୍ତୁ ଏଇ ତମେ ଯଦି ତ କହୁଛ ମାନେ ଦେଶୀ ଜିନିଷ ନୂଆ ନୂଆ ଜଉରାକ ଆସେ ସେଥିରୁ ସେ କାଙ୍କଡ ଏଇ ସବୁ ମାନେ ଗୋଟେ ଗୋଟେ ଆସେନି ତ
ନା ନା ପୁଣି ଏଠି ସବୁ ସବୁ ଟାଇମ୍ ରେ ଯୋଉ ଟାଇମ୍ ରେ ଯୋଉ ଜିନିଷ ସେଟା ମିଳିବା କଥା, ସବୁ ଏଇଠି ହିଁ ମିଳିବ। ଏବେ ଖରା ହଉଛି, ବର୍ଷା ହେଇନି। ବର୍ଷା ହେଇଗଲେ କିଛି ଦିନ ପରେ ଛତୁ ଆସିବନି କି? ସେ ଛତୁ ଆସିବର-ର୍ ଛତୁର ର ତିରିଶ ପ୍ରକାର ଛତୁ ଆଣିକି ବି ଶଖିବେ, ମାନେ ନାଡ ଛତୁ, ପାଳ ଛତୁ ହଁ, ଗୁଣ୍ନି ଛତୁ ଯୋଉରା ବାଲି ଛତୁ କହନ୍ତି, ଆଉ ଗୋଟେ ବଟନ୍ ଛତୁ ଏମିତି ଛତୁର ମାନେ ଏଠୁ ଏତେ ଲୋକ ବସିଥିବେ ଯେ, ତମେ କୋଉ ଛତୁ ଟା କିଣିବ ବି ଜାଣିପାରିବନି, ମୁଁ କୋଉଟା ନେବି? ମୁଁ ତ ପ୍ରାୟ ଟାଇମ୍, ମୁଁ ଯୋଉ ନାଡ ଛ ଛତୁ ଗୋଟେ ଆସେନି ନା, ଲମ୍ବା ଲମ୍ବା ନାଡ ଥିବ ଭଲ ଲାଗେ ସେଇଟା। ମୁଁ ସେ ନାଡ ଛତୁ କିଣେ। ଆଣେ, ଆଉ ଗୋଟେ ହଉଛି ପାଳ ଛତୁ କିଣିକି ଆଣେ। ଛତୁ ଟାଇମ୍ ରେ ଛତୁ ବାହାରିବ। ଆମ୍ବ ଟାଇମ୍ ରେ ଆମ୍ବ ପୁରା ବହୁତ ଆମ୍ବ। ବାହାରିବ ବିଭିନ୍ନ ପ୍ରକାରର ଯୋଉ ଗୋଟେ ସୁନ୍ଦରୀ ଆମ୍ବ୍ ଆମ୍ବ ମିଳେନିନା! ସେ ସୁନ୍ଦରୀ ଆମ୍ବ ସେ ଆମ୍ବ ଟା ଦେଖିଲା ଅଳକୁ ବି କହିବ ମୁଁ ନେଇକି ଖାଇଦେବି।
ଏତେ ସୁନ୍ଦରୀ।
ହଁ, ଆଜି ବି ମୁଁ ଆମ୍ବ ଆଣିଚି। ବହୁତ ଗୁଡାଏ ଆମ୍ବ ଆଣିଚି, ଆଜି ଭଲ ଭଲ ଆମ୍ବ ଆସିଥିଲା।
ଓହୋ! ନାଇଁ ଆମର ଏପଟେ ସବୁ ଆମ୍ବ ଗଛ ଅଛି ଯେ, ଏପର୍ଯ୍ୟନ୍ତ ଆମ ଗଛରେ ଆମ୍ବ ଅଛି।
ନା ଏଠି ତ ଏପଟେ ଏତେ ଆମ୍ବ ଗଛ୍ ଛ ନାହିଁ ନା, ସେଥିଲାଗି ଆମ୍ବ ବିକ୍ରି ହେଲେ ଲୋକ ନିଅନ୍ତି ସବୁ କିଣିକି। ଆଉ ଛୋଟ ପିଲାମାନଙ୍କର ଡ୍ରେସ୍ ବି ବିକ୍ରି ହୁଏ। ବଡ଼ ପିଲା ମାନଙ୍କର ଯୋଉ ଶାଢୀ ତ ପୁରା ସମ୍ବଲପୁ ପୁରୀ ଶାଢୀ ହେରିକା ବିକ୍ରି ହୁଏ। ମାନେ ହାଟରେ କିଏ କହିବେନି ସୋରୁମ୍ ରେ ଯେମିତି କୋଡିଏ ହଜାର ତିରିଶ ହଜାର ଟଙ୍କାର ଶାଢୀ ସମ୍ବଲପୁରୀ ଶାଢୀ ପାଟ ବିକ୍ରି ହୁଏ। ମାନେ ଏଠି ହାଟରେ ବି ସେଇ କୋଡିଏ ପଚିଶ ହଜାର ଟଙ୍କାର ହା ଯୋଉ ଶାଢୀ ମିଳିବ। ଏତେ ଶାଢ଼ୀ ଆସେ ‌। ଶାଢୀ, ଲୁଙ୍ଗୀ, ତଉଲିଆ ସବୁ ସବୁ ବିକ୍ରି ହଉଛି ପୁରା।
ଆଚ୍ଛା
ପାନର ଯେତେକ ଯେତେ ସବୁ ପାନ ଦେହର ଯୋଉ ମସଲା ସବୁ ପଡେନି ନା ସେଗୁଡାକ ବି ସବୁ ବିକ୍ରି ହଉଛି। ପାନ ପ ପତ୍ର, ସବୁ ପରା ବିକ୍ରି ହଉଛି ଚା, କଫି। ଆଉ ମାନେ ଯୋଉ ଥଣ୍ଡା ପାନୀୟ ଯେତେକ ସବୁ ଯୋଉ ଏ ଖରାଦିନେ। ପିଇବା ପାଇଁ ସେଗୁଡାକ ଆଉ ଗୋଟେ ସେ ହାଟରେ ମାନେ ଫାଷ୍ଟ ହାଟରେ ପଶିଲା ବେଳକୁ। ଗୋଟେ ମନ୍ଦିର ଅଛି ଆମର, ଏଠି ଜଗନ୍ନାଥ ମନ୍ଦିର। ସେଇଠି ବି ଲୋକମାନେ ଜଳଛତ୍ର ଖୋଲୁଛନ୍ତି। ଆଉ ଏଇ ଖରା ତ ଏପଟେ ଟିକେ କମୁନି। ସେ ସବୁ ହାଟ ବାରି କି ହାଟ ବାରି ସେ ମନ୍ଦିର କମିଟି ବାଲା। ସେ ଗୋଟେ କରୁଛନ୍ତି କଣ କହିଲ ଉଁ ମାନେ ତରଭୁଜ ହରିକା ପକେଇକି ଗୋଟେ। ପାଣି ଭଳିଆ ବନଉଛନ୍ତି। ସର୍ବତ୍ର ଟାଇପ ର। ବନଉଛନ୍ତି, ଗୋଟେ ଗ୍ଲାସ ରେ ସବୁ ଯେତେକ ଲୋକ ଯାଉଥିବେ ହାଟକୁ। ସେଇଠି ମାଗଣାରେ ତାଙ୍କୁ ଦଉଛନ୍ତି ସମସ୍ତେ ଆଜି ତ ଲସି ଦଉଥିଲେ ବଢିଆ ଲାଗୁଥିଲା। ଲସି ଦହି ଫହି ପକେଇ। ପକେଇ କି ଭଲ ଭାବରେ କରିଥିଲେ। ସବୁ ଲୋକ ଆଜି ପିଇଲେ।
ତାହେଲେ ତମର ସେପଟେ ସବୁ କିଛି ମାନେ ବିକ୍ରି ହୁଏ ନା କି ତମକୁ ଆଉ କିଛି ଖୋଜି ଜାଗାକୁ ଯିବାକୁ ପଡିବନି ଗୋଟେ ଜାଗାରୁ ସବୁ ଆଣିବାକୁ ପଡିବେ ନାଇଁ ଆ
ସେଇଠି। ଗୋଟେ ବ୍ୟାଗ ଧରିକି ତମେ ଯିବ ତମେ ଯାହା ଚାହିଁବ ସବୁ କିଣିକି ଆଣିକି ଏକାଥରେ ଆସିବ।
ଆଚ୍ଛା ନାଇଁ ଆମର ଏପଟେ ହୁଏ କିନ୍ତୁ ମାନେ ବେଶୀ କରି ପନିପରିବା ବେଶୀ ପଡେ। ଆଉ ସେ ଯୋଉ ସିଲେଇ ସବୁ ପଡେ ଏଇ ସବୁ ପଡେ। କିନ୍ତୁ ଭଲ ଏଠି ହୁଏ, ଆଉ ଏମିତିକା ହାଟରେ ଆମର ଗାଈ ଗୋର ବେପାର ବି ଆମର ଏପଟ ହୁଏ ତମର ସେପଟ ଗାଈ ଗୋରୁ ବେପାର ହୁଏ।।
ନାଇଁ ନାଇଁ ଏଠି ଗାଈଗୋରୁ ବେପାର ହୁଏନି କିନ୍ତୁ ଏ ଗୋଟେ ଆମ୍ବୁଲ କଇଁଆ ଜାଣିଛ ନା ତେନ୍ତୁଳି ସେଗୁଡାକ ଏଠି ମାନେ ଶହେ ଜଣ ବିକୁ- ବିକୁଛନ୍ତି ସେଗୁଡାକ ରାସ୍ତା କୋଡରେ ବସିକିନା। ଦେ କଞ୍ଚା ବାଦାମ, ଶୁଖିଲା ବାଦାମ। ସିଜା ବାଦାମ, ଭଜା ବାଦାମ। ସେ ବାଦାମ ର ପାଞ୍ଚ ପ୍ରକାର ସେଠ ବିକ୍ରି ହେଉଛି।
ଓହୋ ଯାଇ ହଉ ତମେ ତ ପୁରା ତମର ସବୁ ସହଜ ସହଜରେ ହେଇଯାଉଥିବ, ଆଉ ଆମର ଏପଟେ ତ ଟିକେ ଦି, ତିନିଟା ଜାଗାକୁ ଯିବାକୁ ପଡୁଛି ସବୁ ସବୁ ଜିନିଷ ପାଇଁ ଆଉ।
ହଁ ହଁ ଆମର ଏଠି ସବୁ ହୁଏ। ଯୋଉ ଗୋଟେ ପାମ୍ପଡ ବିକ୍ରି କରୁଛନ୍ତି। ଚାଉଳରେ ବନଉଛନ୍ତି। ଚାଉଳ ଟାକୁ ଦନ୍ତି କିି ନା କଣ କେମିତି କରିକି ସେ ପାପଡ ବନଉଛନ୍ତି। ସେ ପାମ୍ପଡ଼କୁ ରଙ୍ଗ ଦେଇଛନ୍ତି ନାଲି ପାମ୍ପଡ଼ ନେଳିଆ ହଳଦିଆ। ହଁ ତାର ସବୁ ଅଲଗା ଅଲଗା ଅଛି କଣ କହିଲ ଗୋଟେ ଶାଗୁ ମାଣ୍ଟିଆ ପାମ୍ପଡ। ଆଉ ଚାଉଳ ପାମ୍ପଡ। ସେଗୁଡାକ ବି କରିକି ସବୁ ନିଜ ଘରେ ବନେଇକି ବୁଢୀ ବୁଢୀ ଲୋକମାନୋନେ ଆଣିକି। କିିକ କରୁଛନ୍ତି ଏଠି।
ଭଲ ତାହଲେ ଆଉ।
ଆଉ ଯୋଉ ଶୀତ ଦିନରେ ତ ବହୁତ ଲୋକ ଫୁଲ ଆଣନ୍ତି ବିକ୍ରି କରିବା ପାଇଁ।
ହୁଁ ହୁଁ।
ହଉ ହଉ ଆଉ କଣ କହୁଚ୍ଛ।,
ନାଇଁ ଆଉ କଣ।
ହଁ ତମେ ଆର ହାଟ ଦିନ ନିଶ୍ଚିନ୍ତ ଆସିବ ଆମ ଇଏ ର ଦେଖିକି ବୁଲିକି ଯିବ ହେଲା।
ହଁ-ହଁ ମୁଁ ଆର ରବିବାର ନିହାତି ଯିବି ଆଉ ତାହେଲେ ଆଉ ତମେ ତ ବ୍ୟସ୍ତ ହେଇଗଲଣି ନା କଣ ଆଉ,
ହଁ ନାଇଁ-ନାଇଁ ଇଆଡ଼େ ଟିକେ କାମ ଅଛି ତ ମୁଁ ରଖୁଛି ପରେ କରିବି ହେଲାନି?
ହଉ,